ହ୍ୟାଲୋ।
ହଁ ଶୁଣା ଯାଉଛି?
ଆଜ୍ଞା ମାନେ ମୋ ଭଏସ୍ ଆପଣଙ୍କୁ ଶୁଭା ଯାଉଛି କି?
ହଁ ହଁ ଶୁଣାଯାଉଛି।
ମୁଁ କହୁଥିଲି ଏବେ ମାନେ ମୁଁ ଟିକେ ପାଠ ପଢୁଛିତ। ମୁଁ ଟିକେ ଅଳ୍ପ କହିବି ଆପଣ ଅଧିକ କହିବେ ଆଉ।
ହଁ ହଁ ଠିକ ଅଛି।
ମୁଁ ଟିକେ ଲେଖିଲେଖି କଥାହେବି ତ ସେଥିପାଇଁ ମାନେ ଏସେ ଲେ ଲେଖିଲେଖି କାମ କରିବି ତ
ଆଚ୍ଛା।
ଆପଣ କିଛି ମାନେ ଆପଣ ନହେଲେ କିଛି ରୋଷେଇ ଆଇଟମ୍ କହିଦେବେ ମୁଁ ସେ ସବୁ ଶୁଣିଦେବି। ଆକ୍ଚୁଲି ଗୋଟେ କହ, ମୁଁ ମାନେ ଆଜ୍ଞା
ହଁ ରୋଷେଇ ଏମତି ଭାତ ତ କରିଛି।
ଓହୋ, ମୁଁ ଗୋଟେ ଆପଣଙ୍କୁ କଥା କହିଥାନ୍ତି। ହାଲୋ, ଏଇ ନର୍ମାଲି। ନ ମାନେ, ମାନେ ଆପଣଙ୍କୁ ମାନେ ମୁଁ ଯୋଉ ସାଙ୍ଗ କଥା କ-କ-କହୁଥିଲି ଟିକେ ପୂର୍ବରୁ
ହଁ
ସେଚା ସେଆଚୁ ଆପଣ କଣ ସି ଆପଣ ସେ ଆପଣଙ୍କୁ ମେସେଜ କରିଛନ୍ତି। ଆପଣ ତାଙ୍କ ମେସେଜ କଣ ଦେଖିନାହାନ୍ତି ମତେ କହୁଥିଲେ ତ ଆଜି।
ଆ କେତେବେଳ ହୋଊଥିଲା।
ଆମେ ନା ସିଏ ସିଏ ଯଦି କଲେଜରେ କ କ
ହଁ ହଁ ନାହିଁ ମୁଁ କଥା ହେଇଚି ସନ୍ଧ୍ୟାରେ କଥା ହେଇଗଲି। ହଁ ହଁ କଥା ହେଇଗଲି ସେ ମେସେଜ କରିଥିଲେ କ ଲ ବି ଥରେ ବୋଧେ କରିଥିଲେ ଯେ ମୁଁ ସେ ଫୋନ ଟା ମୋ ପାଖ ନଥିଲା ନାଝିଏ ମଝିରେ ମଝିରେ ତାର ପ୍ରୋଜେଟ କାମ ହଉଚି ସେ ଫୋନ ଟା ସେ ନେଇ ଯାଉଛି ମୁଁ ସେଥିରୁ ତାପରେ ତାପରେ ଘରେ ପାଟି କରୁଚନ୍ତି ତା ଫୋନ୍ ରେ ଅଲଗା ଜିନିଷ କିଛି ଅପ୍ ଡାଉନଲୋଡ଼ କରିବନି ତେଣୁ ମୁଁ ସେ ଆପ୍ ଟା ହିଁ ଲଗ ଆଉଟ୍ କରିଦିଏ ଆଉ ଲଗ ଆଉଟ୍ କଲେ କେମିତି ପୁଣି କ ତଥାପି ତାପରେ ସମୟ ରହୁନି ସେ ନେଇକି ପଳଉଚି ଟ୍ୟିସନ୍ ନେଇକି ପଳଉଚି।
ହ
ଆଜି କଥା ହେଇଗଲି ପୁରା ପୁରି କଥା ହେଇଗଲି ତାପରେ ସେ କହିଲେ କଲ୍ କମ୍ପ୍ୟୁଟର କ୍ଲାସ ଅଛି ଆସିଲେ ଭ ପୁଣି କଥା ହେବେ ନା କଣ କହୁଚନ୍ତି ତ।
ଓହୋ ହଁ ସେ ଯାଇଥିବେ କମ୍ପୁଟର ମାନେ ଆପଣ ତାଙ୍କୁ କଲ୍ କରିଥିଲେ ସେ ଆପଣଙ୍କୁ କଲ୍ କରିଥିଲେ।
ଆ ଦି ଜଣ ଜାକ ମୁଁ କହିଲି ମୁଁ ବି କଲ କରିବି ନା ମୋର ବି ଅଛି।
ନା ମାନେ ଅପ୍ ଆପଣ ଯୋଉ ମାନେ କ ମାନେ ଆପଣ ତାଙ୍କ ସହତ କାମ କଲେ ଯୋଉ ସନ୍ଧ୍ୟାବେଳେ ମାନେ ସିଏ ସିଏ ଆପଣଙ୍କୁ ଆଉ ସି ଆପଣଙ୍କ ସହ କାମ କଲେ ଆପଣ
ମୁଁ କାମକୁ ସେ ଅଲଗା ନମ୍ବର ଦେଲେ ତାଙ୍କର
ହଁ ବୁଝୁ ତାଙ୍କ ମାମାଙ୍କ ନ ହଁ ତାଙ୍କ ମାମାଙ୍କ ନମ୍ୱର୍ ଟେ ସେ ମତେ ସେଇଟା ଦେଇଛନ୍ତି।
ହଁ ହଁ।
ତ ସିଏ ମତେ କହୁଥିଲେ କି ଆଜି ତୁ ସେଇଆ ତୁ ମାନେ ଆପଣଙ୍କ କଥା କ କହୁଥିଲେ କି ତୁ ତାଙ୍କ ସହ କ କଥା ହେଇନୁ କି ମୁଁ କହିଲି ହଁ କଥା ହେଇ ଥିଲି କିନ୍ତୁ ଏବେ ତ ଯେହେତୁ ସରିଯାଇଚି ତ ମୋର ଆକ୍ଚୁଆଲି ଟ୍ୟାକ୍ସ ମୋର ଆକ୍ଚୁଆଲି ମୋର ଆଉ କାମ ଆସି ନଥିଲା ତ ମୁଁ ଟିକେ କଥା ହେଇ ନଥିଲି।
ହଁ ହଁ ଚଳିବ ତାପରେ ମୁଁ ତ ଫୋନ ନଥିଲା ନହେଲେ ମୁଁ ହଁ କଦ ମୁଁ କହିଲି ନାହିଁ ନେ କହିବି କଣ ପୁଣି କହିବି ତାଙ୍କୁ ପୁଣି ଶେଟୁ ମୁଁ କହିଲି ନା ଆଜି ଯେମିତି ହେଲେ ଲଗଇନ କରିକି ସାରିକି କାମ। ସେ ଫୋନ୍ ଟା ଝିଅ ଅଛି ମୁଁ କହିଲି ଆଜି ରାତିରେ ସାରିଦେବି ସେ ଫୁଣି କାଲିଠୁ ଫୋନ୍ ସେ ଯେତିକି ତ ମୁଁ ୟୁଜ କରୁଛି ଆଉ ଅଲଗା ଟାଇମ ରେ ସ୍ଵିଜ ଅଫ୍ କରିଦଉଚି ମୁଁ ସ୍ୱିଜ ଅଫ୍ ସ୍ଵିଜ୍ ଅଫ୍ କରିକି ଫୋନ୍ ରେ ଚେ ଦିଆ ହଉଚି କାଳେ ମୁଁ ସେ ସବୁ ଡାଉନଲୋଡ କରିକି କଣ କରିବି।
ଆପଣଙ୍କ ଘରେ ଜା ମାନେ ଆପଣଙ୍କ ଘରେ ଜାଣିଦେଇଚନ୍ତି କି?
ଏ ଘରେ ଟିକେ ହଁ।
ତାଙ୍କ ଘରେ ମାନେ ଙ୍କ ପାଟି କରୁଛନ୍ତି।
ଘରେ ପାଣି ସେଏତେ କିଏ ଘରେ ଜନ୍ସେ୍ ଲୋକ କିଏ ବୁଝିବଏଟା ଏମିତି ସେମିତି ବୁଲି ସେମାନେ ଉଠି ଉଲଟା ଲୋକ ନ ଫୁଣି। ତାପରେ ଝିଅ ଫୋନ୍ ରେ ଡାଉନଲୋଡ୍ କରିଦେଇଉଚି ତା ପ ପାଠପଢାର ଡିଷ୍ଟପ୍ ହବ ଆଉ। ମାନେ ଡିଷ୍ଟର୍ବ ହବ ମାନେ କିଛି ପ୍ରୋବ୍ଲେମ ନଥିବ କିନ୍ତୁ ଜାଣିକି ପ୍ରୋବ୍ଲେମ ଟା କାଢ଼ା ଯିବ ଏଇଟା ପ୍ରୋବ୍ଲେମ୍ କାଇଁ ଏତେ କିଏ କେଚେରେ କେଚେରେ ହବ ଡେଲି ଡେ କରିଦେଲେ ସଲା କଥା ହଁ କାମ ସଲା ତାପରେ ଦେଖିଆ।
ଓହୋ ସିଏ ମତେ କହୁଥିଲେ ଆଜି ଦିନ ବେଳେ ତ ମୁତ କହିଲି ନାଇଁ ମୁଁ କଥା ହେଇନି। ସେ ତାପରେ ସେ କହିଲେକି ସେକହିଲେ ହଉ ମୁଁ ତାଙ୍କୁ ମେସେଜ୍ କରିଥିଲି ସେ କାଇଁ ମେସେଜ୍ ଦେଖି ନାହାନ୍ତି। ତ ମୁଁ କହିଲି ହଉଦେଖିବି କାରଣ ମୁଁ ଆପଣଙ୍କ ସହ କଥା ହେଇନି। ତାପରେ ଏମିତି ଆଉ କଥା ହେଇନି ଯେହେତୁ ଆଉ। କଣ ମୁଁ ତ ମେସେଜ୍ ବି କରିନି ଯେତମ କାମ ଆସିନଥିଲା ତ କଲେଜ୍ ଯାଉଥୁଲି କଲେଜ୍ ଆସିକି ଘରେ ପାଠ ପଢ ଇଏ କର ସେ କି କରିବ ସମୟ ହି ନଥିଲା କଥା ହେବାକୁ। ଯଦି ଏବେ ଆଉଥରେ କାମ ଆସିବ ମୁଁ କହିଲି ନାଇଁ ଟିକେ ମେସେଜ କରିଦବା ଆଜ୍ଞା।
ହଁ ସେ ମେସେଜ କରିଥିଲେ ମୁଁ ଦେଖିଥିଲି କିନ୍ତୁ ଆଉ ରିପ୍ଲାଏ ଦେବା ପାଇଁ କଣ କହିବି ନ ହିବୁ ତାପରେ ଝିଅ ତ ସ୍କୁଲ ଯାଉଛି ଫୋନ ଟା ସୁଇଚ୍ ଅଫ୍ କରିକି ଲୁଚେଇକି ଦେଇ ଦେଉଚନ୍ତି କାରଣ ଆପ ତ ଯାହା ଯା ମୁଁ କଣ ସେରା ତା ଫୋନରେ ବି ୟୁଟୁବ ମୁଁ ଟିକେ ବେଶୀ ଫୋନ ଦେଖେ ଫୋନ ଦେଖେ ଆଖି ପୁଡୁଛି ପୁରା ମୋର। ବିନ୍ଧା ବୁନ୍ଦି ପୁରା ଫୋନ୍ ଠୁ ଦୂରେଇ ରହିବା ପାଇଁ ମୋ ଫୋନ୍ ରେ ହିଁ ଲକ୍ ପକେଇ ଦିଆହେଇଚି ହ୍ୱାଟସପ୍ ଇନ୍ଷ୍ଟା ସବୁ ଲକ ପକେଇ ଦେଇଛନ୍ତି? ତେଣ ମୁଁ ବ୍ୟବହାର କରିପାରେନି, କେତେବେଳେ ଝିଅ ଯଦି ଟ୍ୟୁସନରେ ଆସିବ, ଏବେ ଆସିଲା ମୁଁ ତାକୁ କହିଲି ଝିଅ ଟିକେ ହ୍ୱାଟସଆପ ଖୋଲିଦେ ମୁଁ କଥା ହେବି କି କଣ କାମ କରିବି, କି ନହେଲେ ହ୍ଵାଟ୍ସଆପ ସବୁ ଯୋଉ ନୋଟିଫିକେସନ ଆସିବ ସେଇଥିରେ ରିପ୍ଲାଏ ଆସିବ ନା ଦେବା ପାଇଁଁ ସେଇଥିରେ ରିପ୍ଲାଏ ଦେଇଦିଏ। ନଲେମୁଁ ଦେଇପାରେନି କିନ୍ତୁ ତା ଫୋନଟା ଲକ ପଡିନି ତେଣୁ କିନ୍ତୁ ସେ ଯଦି ଫୋନ ଟି ନ ଲୁଚିବ ମୁଁ ତାପରେ ଫୋନ ରେ ଆଣିକିନା ବ୍ୟବହାର କରି ସବୁ ୟୁଟ୍ୟୁବ ହଉ ଫେସବୁ ୍ରାବ ଦେ୍ଁନି ନ ଟାଇ ନା କ ସେ ରୁହନ୍ତା।
ମାନେ ଆପଣଙ୍କୁ ମାନେ ମାନେ ମାନେକ୍ ମାନେ ଲକ୍ ପକଉଛନ୍ତି କି?
ଝିଅ ପକେଇ ଦଉଛି, ମୋ ଫୋନରେ କି?
ଆଜ୍ଞା?
ମୁଁ ମୋ ଫୋନ ମୁଁ ସବୁବେଳେ ଇଉଜ କରୁଛି ନା ମାନେ ଫେସବୁକ କଣଇସା ରିାଇ ମାନେ ଏଆଡେ ଭଜା ଟିକେ ଚେଇଦ ଦେବି ଆ ଟିକେ ଫୋନ ଲିବି ମାନେ ମୋ ମାଇଣ୍ଡ ଟାକୁ ମୁଁ ଗୋଟେ ଷ୍ଟେବୁଲ କି ରଖି ପାରୁନି, ରଖି ପାରୁନି ବୋ କଣ ମାଇ ଟା ଖାଲି ଆଡୁ ସିଆଡୁ ଆଡୁ ସିଆଡୁ କଥା ରୁହେ ନା, ସେଇଥିପାଇଁ ମୁଁ ସବୁବେଳେ ଫୋନ ଦେଖିକି ସିଆଡେ ଧ୍ୟାନ ଦେବା ପାଇଁ ଚେଷ୍ଟ କରେ। ସେ ଯୋଉ ଧ୍ୟାନ ଦେବା ପାଇଁ ଚେଷ୍ଟା କଲେ ଆଖି ଟି ଖରାପ ହେଇଗଲା ଚଷମା ଲାଗିଲା ତାପରେ ବି ଛାଡି ପାରିଲିନି ଆଖି ବିନ୍ଧ ଥିଲା କାନ୍ଧ ଯୋଉ ନହିଁକି କାନ୍ଧ ବିନ୍ଧିଲା ସବୁ ପ୍ରୋବ୍ଲେମ ହେଲା କିନ୍ତୁ ଯେତେ ଯେ ମନା କଲେ ବି ହେଲାନି କାରଣ ମାଇଣ୍ଡ ଟା ପୁରା ମୋର ଫି ମାଇଣ୍ଡ ଟା ସବୁବେଳେ ଲାଗୁଛି ଆଡ କଥାଟ ସବୁବେଳେ ଆସୁଛିଉ ଆସୁଛି ମତେ ପାଗଳ ଲାଗୁଛି ନା? ସେଇଥିପାଇଁ ଫୋନ ଟା ଦେଖିକି ସେଇଦରେ ମନଟା ଧ୍ୟାନ ଦେବେି ବୋଲି ଇଏ ଏନ ଦିନ ରାତି ଦେଖୁଛି କିନ୍ତୁ ସେଟା ଯୋଉ ଦେଖୁଛି ପୁଣି ଆହୁରି ପଳଉ ନା ଆଖି ପ୍ରୋବ୍ଲେ ନା କା ପ୍ରୋବ୍ଲେମ ନା କେତେ କଣ ପ୍ରୋବ୍ଲେମ ମୁଁ ମଧ୍ୟ ପୁରା ଶୁଖିକି ମାନେ ଆଖି ତଳ ଅଂଶ ବି କଣ ଯୋଉ ଇଏ ହେଇଗଲାଣି ଖାଲ ଖାଲ ହେଇଗଲା ଏନି ଟାଇମ୍ ଫୋନ ଦେଖିଲେ ହବନି?
ଆଜ୍ଞା ଆଜ୍ଞା?
ସେଥିପାଇଁ ମୁଁ ନିଜେ ହିଁ ମୋ ଝିଅ କୁ କହିଲି ତୁ ମୋ ଫୋନ ଲଗ ପକା, ତୁ ଆପ୍ ଲଗ ଟା ଡାଉନଲୋଡ କଣ ଗୋଟେ କରିକି ଲଗ ପକା ମୋରର ତାହେଲେ ମୁଁ ତତେ କହିବି। ଏମିତି କଣ ସେ ଶୋଇଥିବ ଯଦି -କଣ ତାକୁ ଉଠେଇ କହିବି ଝିଅ ଖୋଲିଦେ, କହିବିିନି ନା ଶୋଇଛି ଛୁଆ ଟା କିଏ ଉଠେଇବ। କିନ୍ତୁ ସେ ଯଦି ଶୋଇଥିବ ମୋର ପଡିନଥିବା ମନ ଇଚ୍ଛା ମୁଁ ଚଳେଇଥିବି ରିଲସ, ଚଳେଇଥିବି ଭିଡିଓ ଚଳେଇଥିବି।
ଓହୋ?
ସେଥିପାଇଁ ମୁଁ ହିଁ ତାକୁ କହିଥିଲି ଲକ ପକ୍କା କିନ୍ତୁ ଏବେ ଯେହେତୁ କାମ ପଡୁଛି ଟିକେ ସେଇ କାମ ତେଣୁ ଏବେ ଲଗ ଟା ଖୋଲି ଦେଇଛି ଆଉ ତ ସେଇ କାମରେ ତ ଆଖି ମୁହଁ ବିନ୍ଧି ପକଉଛି କଣ ଆଉ ଘିରି ଘିରି ଖାଇଲେ ମୁଣ୍ଡ ବୁଲାଉଛି ଆଉ
ଓହୋ ଆପଣଙ୍କୁ ଟୋଟାଲ କେତେ କଣ ଆସିଲା ସେ କାମ ପାଇଁ?
ସେଟା ତମର ଯେତିକି, ତାଠୁ ଶହେ ଟଙ୍କା କମ।
ଓହ ମାନେ, ମାନେ ସମାନ ସବୁ ମିଶେଇକି ନା କଣ?
ହଁ ସବୁ ଟୋଟାଲ ମିଶିକି।
ଓହୋ ହୋ ତ, ଆଉ ଗୋଟେ ମାନେ ଯୋଉ ନମ୍ବର ଆପଣଙ୍କୁ ମାନେ ଏବେ ଆପଣଙ୍କ ସ ଯୋଉ କାମ କରିଛି ଯୋଉ ନମ୍ବରରେ ସେଥିରେ ମୋର ଶହେ ପାଞ୍ଚ ଜଣ ବେଷ୍ଟ।
ଆସି ସାରିଲାଣିି ଆପଣଙ୍କୁ?
ଆସିନି ଆସିବ ମାନେ ଆକଚୁଆଲି ସେ ଆ କରନା କିଛି ମୁଁ ଆକଚୁଆଲି ମୋର ଆକଚୁଆଲି ମାନେ ଆକଚୁଆଲି ଅଠର ବର୍ଷ ହେଇନଥିଲା ନା ଏବେ ଏବେ ହେଲା ମୋର ବର୍ଷେ ହବଣି
ହଁ ହଁ।
ତ ମୋର ଆକଚୁଆଲି ମୁଁ ଆଗରୁ ଫ୍ୟାମ୍ ପେ ୟୁଜ କରୁଥିଲି ଫ୍ୟାମ୍ ପେ ମାନେ ସିଏ ଗୋଟେ ଥିଲା ଖାଲି ଆଧାର କାର୍ଡ ବାଲା। ତ ଏବେ ମୁଁ ଆକାଉଣ୍ଟ ଖୋଲିଲି। ତ ଏବେ ମୁଁ ଆପଣଙ୍କ ସହ ଆଗରୁ ଯୋଉ ନମ୍ବରରେ କାମ କରୁଥିଲି ସେଥିରେ ଆକଚୁଆଲି ମୋ ମେନ୍ ଆକାଉଣ୍ଟ ନମ୍ବର ଦେଇଥିଲି ତ ସେଥିରେ ପଇସା ଆସିବା ଯାଏ ସେ-ସେ-ସେ ପଇସା ସେଥିକୁ ଆସୁଥିଲା। ତ ଏବେ ଯେହେତୁ ମୁଁ ଦିଟା କଣ ଖୋଲିବି ତ ଏବେ ମୁଁ ନମ୍ବର ଦେଇଛି ଫ୍ୟାନ୍ ପେର ସେଥିରୁ କଣ ଲେଖି କିଛି ତ ଶହେ ପଞ୍ଚାନବେ ସେଥିରେ ମୁଁ କଥା ହେଇନି ସେଥିରେ ଖାଲି ମତେ ପିଲା କଲ୍ କରିଛନ୍ତି ଦି ମତେ ଖାଲି ତିନି ଜଣ ଖଣ୍ଡେ କଲ୍ କରିଛନ୍ତି।
ହଁ ସେତିକିର ହୁଁ।
କାଇଁ ସେ କଥା ହେଇନି ସେ ନମ୍ବରରେ ଆକଚୁଆଲି କାମ କରିନି।
ଆଚ୍ଛା ତ ସେଟା ପେମେଣ୍ଟ ପ୍ରୋସେସ କୁ ତ ପେମେଣ୍ଟ୍ କୁ ଯିବ ଯେତେବେଳେ ଦେଖୁଚି ମୁଁ ଟାଇମିଙ୍ଗ ଟା ସେଇ ଡେଟର ସେଇ ଟାଇମ ଦେଖଉଚି। ନେଇନ ମୁଁ ତମର ବି ତମର ବି ହଉଛି ଏମିତି କି?
ହଁ ବା ମୁଁ ବା କାଲି ମୋ ବା ଆକଚୁଆଲି ଯୋଉଦିନ ମୋ ନ ଯୋଉଦିନ ମତେ ପେମେଣ୍ଟ ଆସିବ ତ ସେଇନା ମୁଁ ଦେଖିଲି କି ଦିନେ ମୁଁ ଆସି ସାରିଛି ମୁଁ ସନ୍ଧ୍ୟା ବେଳକୁ କ କହିଲେ କି ସେଠି ସେ ପେମେଣ୍ଟ ଆସିବାର ଥିଲା ସେ ସନ୍ଧ୍ୟା ବେଳକୁ କହିଲେ କି ପେମେଣ୍ଟ ଆସିବ ବୋଲି ମୁଁ ଖୁସି ହେଇଗଲି। ମୁଁ ତାପରେ ଜିମ୍ ଯାଇକି ଯେତେବେଳେ ମୁଁ ସବୁବେଳେ ଦେଖୁଛି ସବୁବେଳେ ଦେଖୁଛି କି ପଇସା ଆସିବ ମାନେ ମୁଁ ଯେତବେଳେ ଦେଖୁଚି ସେତେବେଳେ ଲେଖୁଚି କି ଏବେ ତମେ ଚେକ୍ କଲେ ବୋଲି।
ହଁ ସବୁ ଚେକ୍ କଲେ ସବୁବେଳେ ଦେଖୁଛୁ ମାନେ ମାନେ ଧର ଛଅଟା ତିରିଶରେ ଦେଖିଲି ଏଇ ଡେଟ୍ ଟେ ପଚିଶ ତାରିଖ ଛଅଟା ତିରିଶ ଲେଖୁ ଛି। ମୁଁ କହିଲି ମୁଁ ଓଲା। ଏଇଟା ମୁଁ ସକାଳୁ ଦେଖି ଏଇଟା ଏବେ ପ୍ରୋବ୍ଲେମ ହଉ ଚି ଆଗରୁ ବୋଧେ ନଥିଲା କାଇଁ ମୁଁ ଏତେ ଧ୍ୟାନ ଦେଇନି କି ଥିଲା ଧ୍ୟାନ ଦେଇନି। ଆମେ ସବୁ ଅନେଇକି ରହୁଛେ ନା ସେଇଥିପାଇଁ ବୋଧେ ଏମିତି ହଉଛି ଆଉ।
ଆଜ୍ଞା ଆଜ୍ଞା ସତ୍ୟ କଥା ମୁଁ କହୁଥିଲି କି ଆପଣ ଏଇକଥା ସେମାନେ ଆପ ମାନେ ଆପଣ ଆପଣଙ୍କ ଘରେ କହିଛନ୍ତି କି ଆପଣ ଏଇ ଏ ଏଇ କାମ କରିକି ପଇସା ଘରେ କହିନାହାଁନ୍ତି ନା ମୁଁ ଘରେ କହୁଥିଲି ହେଲା। ଘରେ କହିଲି ମୁଁ ଏମ କାମଠୁ ଆଇଚି ଏତେ ଟଙ୍କା ପାଇଲି ମୁଁ ମୋ ଆକଚୁଆଲି ମୁଁ ମୋ ବୋଉକୁ କହିଥିଲି, ବୋଉକୁ ରାଣ ପକେଇଥିଲି କି ତୁ ଥିଲି ତୁ ବାପାଙ୍କୁ କହିବୁନି ସେ କହିଦେଇଛି ବାପାଙ୍କୁ ଆଉ। ତାପରେ ବାପା ଜାଣିଲା ପରେ ମତେ ଗାଳି କରି ନା ତୁ ମତେ ଦେ ମୁଁ ରଖିବି ପାଖରେ ମତେ ମାନେ ମତେ ପୁରା ଭୁଆଁ ମାନେ ମାନେ ମତେ ଭୁଆଁ ବୁଲଉଛନ୍ତି। ତୁ ମତେ ଦେ ମୁଁ ରଖିବି ମୁଁ ତତେ ମାସକୁ ସୁଧ ଦେବି ଶହେ ଟଙ୍କା ଲେଖାଁ ଦୁଇଶହ ଟଙ୍କା ଲେଖାଁ ଦେ କାଇଁନା ମୁଁ କଣ କହିବି ଆପଣଙ୍କୁ ମତେ ମତେ ଏତେ ଖରାପ ଲାଗିଲା ମୁଁ କହିଲି ମୁଁ କେତେ କଷ୍ଟରେ କାମ କରିକି ପଇସା ସେ ମୁଁ କେତେ କଷ୍ଟରେ କାମ କରିକି ପଇସା ପାଉ ପାଉଚି ତ ସିଏ ମତେ କହୁଛନ୍ତି କି ଏ ଆଉ ମତେ ଦେ ବେଲି ମତେ ଏତ ଖରାପ ଲାଗିଲା
ନାଇଁ ସେ ଭାବୁଥିବେ ନା ବେକାର କାଳେ ବେକାର ଖର୍ଚ୍ଚ ହେଇଯିବ କି କଣ ଦେ ପିଲା ଲୋକମାନେ ତ ବେକାର
ଦେଖ ମତେ ମାନେ ଆପଣଙ୍କ କଥା କହିବେ ମୁଁ ଏମିତି ଆଗରୁ ଫୋନରେ ଗପୁଥିଲି ସାଙ୍ଗଙ୍କ ସହିତ ତ ମତେ ମତେ କୁହନ୍ତି ତୁ ଗପୁଚୁ ତୁ ତୁ କିଛି କରିପାରିବୁନି ତୁ ଟଙ୍କାଟେ ପଇସା ରୋଜଗାର କରିି ପାରିବୁନି କିଛି କରି ପାରିବୁନି ମୁଁ ସେତେ ମୁଁ ସେତେବେଳେ ଚୁପ ଥିଲି। କାରଣ ମୁଁ ସବୁବେଳେ ଫୋନ ଦେଖିଲେ ଫୋନରେ ଗପିବି ସାଙ୍ଗମାନେ କିଏ ଫୋନ କରିବେ କି କଣ କୁଆଡ଼େ ଯିବୁ ବୁଲିଆକୁ ଆମେ କଥା ହବୁ ତ ଘର ସେଠିକୁ ମତେ ତାନା ମାରିବେ ତ ହ୍ୟାଲୋ।
ହୁଁ ହୁଁ ସେଟା ସବୁ ଘରେ ଆମେ ବି ଶୁଣିଛୁ ଆମେ ବି କହୁଛୁ ତମେ ଏବେ ବାପା ବାପା ମା ହେଇନ ନା ବାପା ମା ହେଇଛ ବାପା ହେଇଯ ତାପରେ ଜାଣିନ ମୁଁ ନିଜେ ମୁଁ ସେଇ ଏଇ ନାଉ ର ନାହୁରୀ। ମୁଁ ବି ନିଜେ ସେମିତି ଥିଲି ମୁଁ ନିଜେ ଆଜି ମଝିକୁ କହୁଛି। ମୁଁ ନିଜେ ମୋତେ ତାନା ଫାନ ମୋ ବାପା ମାଙ୍କୁ ଚଡୁଥିଲ ଏଇ ମୋ ଝିଅକୁ ମୁଁ ସବୁଳ ତାନା ମାରୁଛିି।
ସେଇବେ ତ ମତେ ମୁଁ ସେତ ତାଲେ ମୁଁ ଡାଇରେକ୍ଟ କହିଦେଲି, କି ତମେ କହୁ ବା କିଛି ବୁଝିପାରିବିନି ଏବେ ଦେଖ ମୁଁ କଣ କରିକି ଦେଖେଇଦେଲି ତମକୁ। କାରଣ ମୋ ଦିଦି ମାନେ ଘରେ ବସଛନ୍ତୀ କିଛି ପଇସା କମଉନାହାନ୍ତି ମୁଁ ଏ ମୁଁ ମୁଁ କଥା ହେଇ କ କାମକୁ ପଇସା କମେଇ ଦଉଛି, ତ ପଇସା ଦରକାର ନା ଯେମିତି ହେଲେ ବି।
ତମେ ଦିଦି ମାନେ କଣ ପାଇଁ କରୁନାହାନ୍ତି ଏଇଟା ତ ସମସ୍ତେ କରିପାରିବେ ନା
ସିଏ ଦିଦି ମେ ହ ମୁଁକ୍ଚୁଆଲି ମୋ ଦିଦିଙ୍କ ନମ୍ବରରେ ବି ଗୋଟେ ଖୋିଲିଛି
ହଁ ହଁ ବୁଝିଲି ବୁଝିଲି।
ତ ସେଇ ଭଳିଆ। ଦିଦି ମାନେ ତ ସେ ତାଙ୍କର ତାଙ୍କ ସହ କଥା ହଉଛନ୍ତି ଆଉ
ହୁଁ ହୁଁ ହୁଁ।
ତ ଆଉ କଣ କରିବା ସେଇତ ଘଟଣା ଆଉ ଛାଡ ଆଉ କଣ କରିବି ହ ମୁଁ ଗୋଟେ କାମ ଅଛି ଆପଣଙ୍କୁଁ କିଛି ସମୟ ପରେ ଯୋଗାଯୋଗ କରୁଛି
ଠିକ ଅଛି।
ଆଜ୍ଞ